ହ୍ୟାଲୋ ମ୍ୟାମ୍ ଗୁଡ଼୍ ଇଭିନିଂ।
ଗୁଡ୍ ଇଭିନିଂ।
ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ?
ହଁ ବଢିଆ ଅଛି।
ହୁଁ।
କଣ ଖବର ଆପଣଙ୍କର କୁହନ୍ତୁ?
ଠିକ୍ ଠାକ୍ ହିଁ ଆଜି ଡେ ଟା ଟିକେ ବହୁ ହେ ଠିକ୍ ଲାଗୁଛି ଟିକେ। ଭଲଥିଲା ଓଭରିଲ୍ ଲି ଦେଖିବାକୁ ଗଲେ ଭଲ ଥିଲା। ଏମତି ହୁଏ ନା ମାନେ ସକାଳୁ ଆପଣ ଉଠିଲେ ବହୁତ ଫ୍ରେସ୍ ଫିଲ୍ ହୁଏ ଆଉ ରାତି ହେଲା ବେଳକୁ ଆପଣ ପୁରା ଆପଣଙ୍କର ପୁରା ଏନର୍ଜି ଏକଜଷ୍ଟ ହେଇଯାଇଛି ଆପଣଙ୍କୁ ସେମତି ଲାଗିବ। ସେମିତି ଅବସ୍ଥା ଏବେ ଏବେ ତାର ଅବସ୍ଥା ସେମତି ମାନେ ଟିକେ ରେଷ୍ଟ ମୋଡ ରେ ଯାଅ। ଏବେ ଟିକେ ସେମିତି ମନେ କରୁଛି ପୁରା ଦିନର ସିଡ୍ୟୁଲ ହିସାବରେ
ହୁଁ ଏମିତି ବି ହୁଏ ନା ଯେ ଆମେ ସକାଳୁ ଉଠୁ ଉଠୁ କି ଯେମତି ସକାଳୁ ର ମୁଡ଼ ଯେମିତି ହେଇଥିବ ଆମର ଦିନ ଟା ସାରା ସେମିତି ଯାଏ। ଆକ୍
ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ଆପଣ ଉଠୁ ଉଠୁ ଯଦି ଆପଣ ଯଦି ଫୋନ୍ ଧରୁଛନ୍ତି କହିଲେ ତ ମାଇଣ୍ଡ ଜାମ୍ ହେଇକି ଇରିଟେଟ୍ ଯାଏ ସେ ଦିନଟା।
ହୁଁ ହୁଁ ହୁଁ।
ଏଇଟା ମୋ ସହିତ ହେଇଥାଏ। ତ ମୁଁ ଚଳୁଛି।
ବିଲକୁଲ୍ ମୋ ସାଙ୍ଗରେ ବି ହୁଏ। ସକାଳେ ଗୋଟେ ଭଲ ନ୍ୟୁଜ ଯଦି ଆପଣ ଶୁଣିଥିବେ, କହିଲେ ଅଜାଣତରେ ହିଁ ମାନେ ଆପଣଙ୍କୁ ବି ଜଣା ପଡେନି କିନ୍ତୁ ଆପଣଙ୍କ ଫେସରେ ଗୋଟେ ସ୍ମାଇଲ ଥିବ ଆପଣଙ୍କୁ ଖୁସି ଖୁସି ଲାଗୁଥିବ। ଆପଣଙ୍କୁ ଭଲ ଲାଗିବ ସେଗୁ ମାନେ ବିନା କାରଣରେ ଆପଣଙ୍କୁ ଭଲ ଲାଗେ ତୁ କୁଳା ଦେନୁ। ଆଉ ଏମିତି ବି ହୁଏ ମୋ ସାଙ୍ଗରେ ଏମିତି ହୁଏ କି? ଉଁ ମୁଁ ଯଦି କିଛି ରାଣ୍ଡମ କୋଉ ଗୋଟେ ଗୀତ ଶୁଣିଦେଇଛି ସକାଳୁ ମୁଁ ନିଜେ ପ୍ଲେ କରି କାହାଠୁ ବି ଶୁଣେ ତାପରେ? ପୁରା ଦିନ ମୋର ସେଇ ଗୋଟେ ଗୀତ ମୋର ପାର୍ଟିରେ ଥିବ ଆଉଥ ମୁଁ ଭାବଛିି ମୁଁ ଏଇ ଗୀତ ଆଜି ଏତେ ଗାଉଛି କଣ ପାଇଁ ତା ପଛରେ ବହୁତ ରିକଲ ଗଲା ପରେ ଜଣା ପଡେ କି ହଁ ହଁ ଏଇ ଗୀତ ମୁଁ ଶୁଣିଥିଲି। ଏଇଠୁ ଶୁଣୁଥିଲି ସେଇଠୁ ଶୁଣୁଥିଲି ସେମିତି ହେଇଯାଏ।
ହୁଁ ଆପଣଙ୍କ ସହିତ ଏଇ ଜିନିଷ ଟା ହୁଏ କି ମୋ ସହିତ ତ ହେଇଥାଏ। ଯେ ଯେତେବେଳେ ଆମେ ଫାମିଲିରେ ଯଦି ବହୁତ ଗେଷ୍ଟ ଯଦି ଆସି ଯାଆନ୍ତି ୟା ଫିର ଫ୍ୟାମିଲି ମେମ୍ବର୍ସ ବି ଯଦି ଅଧିକ ଥାଆନ୍ତେ ଆଗରୁ ହିଁ ଯଦି ଫାମିଲି ମେମ୍ବର ସେତିକି ଥିବେ ଆଉ ତୁମେ ଯଦି ସେମାନଙ୍କ ସହିତ ଯଦି ରହିକି ଆସିଛ କହିଲେ ବୋଧେ ସେଇଟା ଏତେଇଫେକ୍ଟ ପଡନି ହେଲେ ଯେତେ ଆମେ ଘରକୁ ଯଦି କିଛି ଯଦି ଗେଷ୍ଟ ଆସିଯାଆନ୍ତି ଆହୁରି ଅଧିକା ଗହଳି ହେଇଯାଆନ୍ତି ନା ଡବଲ ହେଇଯାଆନ୍ତି ତ ସେ ସେତେବେଳେ ତମର ଜଉ ନିଜର ଜଉ ରୋଲସ ଚାଲୁଥିବ ଯେମିତିକି ମାନେ ଟାଇମ ଟେବୁଲ ଚାଲିଥିବ ଯେ ତମେ ମର୍ଣ୍ଣି ଉଠେଇିଲ କିଛି ୱାର୍କ ଆଉଟ୍ କଲ କି କିଛି ହେଲ୍ଦି ସ୍ନାକ୍ସ ନେଲ ହେଲଦି କିଛି ଖାଇବା ଖାଇଲ ୟା ଫିର ତମକୁ ଆଜି ହେଲ୍ଦି ଖାଇବାର ଅଛି ତ ଇଭିନିଂରେ ଏଇଟା ଖାଇବାର ଅଛି କିଛି ହେଲ୍ଦି ବାଲା ଏଇ ଯେଉଁ ଟାଇମ୍ ଯେଉଁ ଚାଲିଥାଏ ସେଇଟା ଯେତେବେଳେ ତମର ଫ୍ୟାମିଲି ସହିତ ୟା ଫିର୍ ତମେ ଏକଲା ଯଦି ରହୁଥିବ ଆଗରୁ ଯେମିତି ଥିଲ ାମବ ଯେମତି ଚାଲିଥାଏ ଯେତେବେଳେ ଗେଷ୍ଟ ଯଦି ଆସନ୍ତି ଘରକୁ ସେତେବେଳେ ଏଇ ଜିନିଷ ଚାଲେନି। ମାନେ ସବୁ କିଛି ଗଡବଡ ହେଇ ଯଏ ଯେମିତିକି ତମକୁ ଇଚ୍ଛା ହିଁ ହବନି ତମର ଟାଇମ ଥିବ ତମେ ଉଠୁ ଥିବ ପାଞ୍ଚଟା ବେଳେ ପାହାନ୍ତି ପାଞ୍ଚଟା ବେଳେ ସକାଳୁ ମର୍ଣିିଂ ରୁ ହେଲେ ସେମାନେ ଯଦି କିଛି ଗହଳି ହେଇଯାଇଥିବ କହିଲଲେ ଉଠିବାକୁ ହିଁ ଇଚ୍ଛା ହବନି ଲେନ୍ନ୍ଦି ଲେନ୍ଦି ଲାଗିବ ଆଠଟା ହେଇଯିବ ଉଠିଲା ବେଳେ ନଅଟା ହେଇଯିବ ତମର ବ୍ରେକ୍ଫାଷ୍ଟ ଜଲ୍ଦି ହଉଥିବ ତମେ ଆଠଟା ବେଳେ କି ସାଢେ ଆଠ ଟା ବେ କରୁଥିବ ହେଲେ ସେମାନେ ଆସିଲା ପରେ ଇଛା ହିଁ ହବନି ବାରଟା ହେଇଯିବ ଡାଇକ୍ମେ ଲଞ୍ଚ କରିଦବ।
ହ ହ ହ ହଏ ହଏ ହ ହ ହ ଆରେ ଏ ଏମକ୍ଚୁଲି ଏମତି ହେଛି।। ଆମ ମାନଙ୍କର ଗୋଟେ ଜୋନ୍ ଥାଏ ନା କି ଆମେ ନିଜ ମାନେ ନିଜର ଗୋଟେ ଲାଇଫଷ୍ଟାଇଲ ଥାାଇକି ଆମେ ଏମିତି ଚାଲ ଆମ ଡ ଟୁ ଡ ଲ ଆମ ଏମ ଚା ସେଥିରେ କିଛି କାହାର ବି ଟିକେ ଇଣ୍ରଫ ହେଲା କିଛି ବି ଜିନିଷ ଟିକେ ବି କିଛି ଇଣ୍ରଫନ୍ ବା କିଛିମ ହେଲା କିଲେ ଜିନିଷ ମାନ ତମର ଯେମମାଲମ ଆପଣଙ୍କରମାଲଲ ଚାଲେ ବିଗଡି ଯାଏ ମାନେ ସେଥିେ ଉ ମାନେ ପୁରା ସବୁ କିଛି ଜିନିଷ ଠିକ ଚାଲିବ ସେମତି କହିନ ବେଳେ ବେଳେ ଯଦି ଆପଣଙ୍କର କମ ତାହେଲେ ଆପଣଙ୍କର ଗୋଟେ ଦିଟା କାମ ଯେମତି ଆପଣଙ୍କର ରେଗୁଲାର ବସି ରହୁଥିବ ସେ ଗୋଟେ ଦିଟା କାମ ମିଶିଯିବ ବାକି କାମ ଗୁଡାକୁ ଟିକେ ସ୍ମୁଥ ଚାଲେ ମାନେ ଏମିତି ହେଇଯାଏ କି ବେଳେ ବଳେ ହଁ ତମର ମର୍ଣିଂ କାମ ଯାହା ଥିଲା ତମେ ସେଇଟାକୁ ଠିକ କରିପାରିଲନି ବଟ୍ ତା ବାଦ ବାକି କାମ ଆପଣଙ୍କର ଠିକ୍ ଠାକ ସେ ହେଇଯିବ ଫର୍ ବେଳେ ବଳେ ଏମିତି ଆପଣଙ୍କର ନାଇଟ୍ ଶୋଇ ଶୋଇବା ଟ ତ ବସ୍ କର ଶୋଇବା ଟା ଟିକେ ପ୍ରୋବ୍ଲେମ ହେଇଯାଏ ଯେତେବେଳେ ଘରକୁ ଗେଷ୍ଟ ଆସନ୍ତିନି ନା ସିଏ ମାନେ ଅଜାଣତରେ ହେଇଯାଏ କାହିଁନା ଗେଷ୍ଟ ଆସିଲେ ଗେଷ୍ଟ ମାନଙ୍କ ସାଙ୍ଗରେ ବସିକି ଗପ ମାର ସେମାନଙ୍କ ସାଙ୍ଗରେ ଏଟରଟ ହୁଅ ସେମାନଙ୍କ ସହିତ କଥା ହୁଅ, ଏମତି ହେଇ ହେଇକି ଅଟୋମଟିକ ହେୟା ଟାଇମ ଚେଞ ହେଇହିଁଯାଏ ଆଉ ଯଦି ଆପଣଯଦି ଲେଟଶୋଇବେ ଲେଟ ଉଠିବେ ଲେଟ ଉଠିଲେ ପୁଣି ଲେଟ ବ୍ରେକଫାଷ୍ଟ ଏମତି ସବୁ ହେଇଯାଏ ଆଉ ବେଳେ ବେଳେ ତ ଏମିତି ହୁଏ କି ବେଳେ ବେଳେ କିଛିଟା ଆପଣଙ୍କର ଦି ତିନିଟା କାମ ମିଶେଇକି ବାକି ସବୁ କାମ ଠିକ ଠାକ ସେ ଚାଲୁଥିବ ଆଉ ବେଳେ ବେଳେ ପୁରା କାମ ହିଁ ମାନେ ପୁରା ଡେଟା ହିଁ ଆପଣଙ୍କର ପୁରା ସେଥିରେ କୋଉଥିରେ ଗଲା ଆପଣ ପୁରା ଭାବି କି ବସିଥିବେ କି ଆଜି ଦିନ ମୁଁ କଲି କଣ? ବଟ୍ କିଛି କରିନଥିବେ ବସ୍ ବସିକି ଗପ ହିଁ ମାରିଥିବେ ଏମିତି ହେଇଯାଏ ଆଜି ଆପଣଙ୍କର ଦିନ କେମିତି ଯାଇଛି?
ଆଁ ଯେମିତି କି କହିଲି ଏଇଟା ମୋ କଥା ହିଁ କହୁଥିଲି ଯେ ଗେଷ୍ଟ ଆସିଥିଲେ ଘରୁକୁ କହୁରି ସେମାନେ ଆଜି ହିଁ ଯାଇଛନ୍ତି। ବହୁତ ଦିନ ରହିଲେ ଦି ସପ୍ତାହ କଣ ରହିଗଲେ ଘରେ ତ ସେମାନେ ଯେତେବେଳେ ଆସିଲେ ଖୁସି ଲାଗିଲା ହେଲେ ଯେତେବେଳେ ମୁଁ ଜାଣିଲି ଯେ ସେମାନେ ହୁଁ ସେମାନଙ୍କ ସହିତ ଟିକେ କରିବା କିଛି କଥାବାର୍ତ୍ତା ତାବା ଏଇଟା ତ ହୁଏ।
ହୁଁ ହୁଁ